ହ୍ୟାଲୋ ହଁ ଆ ଆଉ କ'ଣ କରୁଥିଲ।
ଏଇ ଉଠିକି ବସିଛି ତ ଝାଡୁ, ଫାଡୁ କରିକି ବସିଛି ଆଉ।
ଆଉ ପାଖରେ ତ। ହଁ ତମ ଘର ପାଖରେ ତ ସତସଙ୍ଗ ବିହାର ଟା ଆଉ ବଢ଼ିଆ ସୁ। ସୁବିଧା ହଉଥିବ ନା ଯେତେବେଳୁ ପ୍ରୋଗ୍ରାମ, ଫୋଗ୍ରାମ ହଉଥିବ ଯିବାକୁ ନା କି।
ସବୁଥିରେ ଯାଉ ସତସଙ୍ଗ ରେ ସବୁଥିରେ।
ସେଇଆ ପା ଏଟା ଈଶ୍ୱରଙ୍କ ଦୟା ଆଉ ପାଖରେ ଅଛନ୍ତି ଆଉ।
ହୁଁ ସବୁଥିରେ ଯାଉ ତ ସତ ସଙ୍ଗ ଗଲେ ବି ଭଲ ଲାଗେ। ବସିଲେ ଯେତେ ଟେନସନ ଥିବ ତମେ ସେଇଠିକି ପଳେଇବ ସବୁ ଟେନସନ ପଳେଇବ।
ମୁଣ୍ଡ ଟା ପୁରା ରିଲାକ୍ସ ହେଇଯିବ।
ହୁଁ ଘରେ ତମେ ଯେତେ ଗୋଟେ ଟେନସନ ଯାଇଥିବ ସେଇଠି ବସିବ। ସେ ଦେଢ ଘଣ୍ଟା, ଦି ଘଣ୍ଟା ବସିବ ପୁରା ଆସିଲା ପୁରା ଯୋ ମାଇଣ୍ଡି।
ପୁରା ଆମେ ପାଦୁ ଏବେ ଯାଇଥିଲୁ ଜୁନ ଛରେ ଦେଉ ଘର। ତ ତାପରେ ଗାଁକୁ ପଳେଇଲୁ ମୁଣ୍ଡ ଗୁରା ପୁରା ଛୁଆଙ୍କର ପୁରା ବ୍ଲାଙ୍କ ହେଇଯାଇଛି ହେଲା। ମାନେ ସ୍କୁଲ ଫୁଲୁ ସବୁ ଭୁଲି ଗଲାଣି ସେମାନେ। ଭାରି କାନ୍ଦି କୁନ୍ଥେଇ ଯାଉଛନ୍ତି। ଇଆଡା ଆଉ ଯୋଡି ହେଇନାହାନ୍ତି। ତାପରେ ତା ଆଗରୁ ଯେତେବେଳେ ଘରେ ଥିଲି। ଏ ଏଇ କାମଟା ପଡୁଛି ସେ କାମଟା ଏରା ପୁରା ରିଲାକ୍ସ ରହୁଛି।
ହଁ ହବ ତ ଆଉ।
ମାନେ ସତରେ ଯେମିତି ଆମେ ପଳେଇଲେ ଆଶ୍ରମ। ମୁଣ୍ଡ ଟା ପୁରା କେମିତି ବ୍ଲାଙ୍କ ହେଇଯାଏ ପୁରା ନା।
ହୁଁ ସେଇଠି ଆଉ କିଛି ଆଉ ସେଇଠି କିଛି ଲାଗେନି। କିଛି ମନେ କରିବନି ସେଇଠି ଯେତେ ଦିନ ରହିବ ସେତେ ଦିନି ଭଲ ଲାଗିବ ତମକୁ। ଆସିବାକୁ ଇଚ୍ଛା ହୁଏନି। ହଁ ଠାକୁରଙ୍କ ଜାଗା ନା ସେଥିପାଇଁ ଭଲ ଲାଗେ ସେଠି। ଠି।
ହଁ।
ଆଉ ଆଜି ଶୁକ୍ରବାର ତ ସତ୍ସଙ୍ଗ ଅଛି ଆଉ ସବୁ ଶୁକ୍ରବାର ରହେ ନା।
ଓ ସବୁ ଶୁକ୍ରବାର ସେଠି ସତ୍ସଙ୍ଗ ହୁଏ ନା?
ହୁଁ ସବୁ ଶୁକ୍ରବାର।
ଏଠି ଆମର ଯୋଉ ମନ୍ଦିର ଅଛି। ଏଠି ଆମର ଯୋଉ ମନ୍ଦିର ଅ- ଅଛି ସବୁ ରବା ରାତିରେ।
ଓ ସେଇଠି ରବିବାର ହୁଏ?
ହଁ ହଁ ଖାଇବା ପିଇବା ହୁଏ ନା ନାଇଁ?
ଖାଇବା ପିଇବା ନାଇ ଏମିତି ଯାହାର ଇଚ୍ଛା ଖାଇବା ପିଇବା ଦେବେ ନହେଲେ ନାଇଁ ନାସ୍ତା
ଓହୋ।
ଆଉ ବୁନ୍ଦି ସେଓ ଏମିତି ଆଉ।
ହଁ ହଁ ଆଉ ସବୁବେଳେ ହେଲେ ଏତେ ବଜେଟ
ହଁ ସବୁ ସବୁ ରୁ ଶୁକ୍ରବାର ହଉଛି ନା। ପୁରା ଆମର ନାଁ ଲିଷ୍ଟ କରିଦେଇଛନ୍ତି।
ହଁ ଏଠି ସବୁ ରବିବାରେ କିନ୍ତୁ ଖାଇବା ପିଇବା ନାହିଁ। ଯିବ ଠାକୁରଙ୍କୁ ପ୍ରଣାମୀ ଦବ ସତସଙ୍ଗ ଶୁଣିବ ଆସିବ ବଢିଆ ନା ଆଉ। ପ୍ରତି ରବିବାର ଧର ଶହେ ଦୁଇଶହ ଲୋକ ହେଲେ ସବୁବେଳେ ଖର୍ଚ୍ଚ କରି
ସବୁବେଳେ କରିହବ ହଁ। ଆଉ ସବୁ ଗୁରୁବାର ସେମିତି ହୁଏ ମାତୃ ସମ୍ମିଳନୀ ଟା ହୁଏ ସବୁ ଗୁରୁବାର। ହଁ ହଁ ସବୁ ଗୁରୁବାର ମନ୍ଦିରରେ ହୁଏ। ହଁ ଆମେ ଯାଉ ପ୍ରାୟ ଯାଉ ଏବେ ନ ରହିଲେ କେହି ଆଉ ଯାଇ ପାରୁନୁ ମାନେ ଚାଲିକି ଯାଇ ହବନି ଗାଡି ଫାଡି ହେଲେ ପ ପଳେଇବୁ।
ଓହୋ କେତେ କିଲୋମିଟର ଦୂର?
ଏଇଠୁ ହବ କେତେ କିଲୋ ନମ୍ବର? ଦଶ କିଲୋମିଟର ଭଲିଆ ହବ ବୋଧେ।
ଓହୋ।
ହେଲେ ବି ଚାଲ
ଆଉ ଦଶ କିଲୋମିଟର ହେଲା ବେଳକୁ ନିହାତି ଯିବାକୁ ପଡିବ ଗାଡିରେ। ଚାଲିକି ଦଶ କିଲୋମିଟର କୁଆଡେ ଯାଇ ଓହୋ।
ଘର ଟା ଚେଞ୍ଜ ହେଇଗଲା ନା। ହଁ ଆଗରୁ ରହୁଥୁ ଲୁ ସେଆଡେ ଟିକେ ରହୁଥିଲୁ ପାଖ ହଉଥିଲା। ଏଠି ଟିକେ ବଡ ଘରକୁ ପଳେଇ ଆସିଲୁ ତ।
ହୁଁ।
ଏଠି ଟିକେ ରୁମ୍ ବଡ ବଡ ଅଛି ଆଉ। ହଁ ସେଠି ପୁରା କଂଜେଷ୍ଟଡ୍ ଲାଗୁଥିଲା।
ହଁ ବା।
ଜିନିଷ ପତ୍ର ରଖିଲେ ଅଣନିଶ୍ଵାସୀ ଲାଗୁଥିଲା ତମ ଘରେ ପଶିପାରିବନି ଏମତି ଲାଗୁଥିଲା।
ନାଇଁ ପ୍ରକୃତରେ ଟିକେ ଫାଙ୍କା ଫାଙ୍କା ରହିଲେ ବୋହୁତ ଭଲ ଲାଗେନି?
ହଁ ଭଲ୍ ଲାଗେ। ଆଉ ସେ ଏଇଠିକି ପଳେଇ ଆସିଲା ଆହୁରି ଦୂର ହେଇଗଲା ଏଠି ଏଇଟା ପୁରା ମାନେ ମାର୍କେଟ ପା ଖଟା ପୁରା ଆମେ ଏବେ ଯୋଉଠି ଅଛୁ।
ଭଲ ହେଲା, କଣ ଗୋଟା ଜିନିଷ ନାହିଁ ଯାଇକି ତମେ ନେଇ ଆସିବ।
ହଁ ମୁଁ ବି ଯାଇକି ନେଇ ଆସୁଛି ପୁଅ, ବି ଯାଇକି ନେଇ ଆସୁଛି।
ହଁ କଣ ଟା ନାହିଁ ଆଉ ସବୁବେଳେ ଗୋଟେ ସ୍ୱାମୀଙ୍କ ଉପରେ ଡିପେଣ୍ଡ ଏଇଟା ଆଣିକି ଦି ଦିଅ ଆମେ କରିବୁ।
ତାପରେ ଅଫିସ ଯାଇ ଡୁଟି ଫିଉଟି ଯାଇଥିବେ କିଛି ଗୋଟେ ଦରକାର ହେଲା। ଯାଇକି ନେଇ ଆସିଲ।
ହଁ, ଆଉ ଏବେ ଅନେଇଥିବ ହେଲେ ସେ ତାଙ୍କର ପୁଣି ଆସିଲେ ତ ଆଣିବେ।
ହଁ ଧର ପରିବା ଆଣିବାର ଇଚ୍ଛା ଅଛି କଣ ତମ ଇଚ୍ଛା ଯୋଉନ ଯୋଉନ ଯାହା ସେଇନ ଆଣିବ। ନାଇଁ।
ହୁଁ-ଉଁ- ହଁ।
ଇଚ୍ଛା ହେଲା କରି ଖାଇବାକୁ ଫ୍ରେଶ୍ ଜିନିଷ ଟେ କିଏ ଗୋଟେ ଫ୍ରେଶ ଜିନିଷ ବେଳେ ଗୋଟେ ଗୋଟେ ମା ମାର୍କେଟ କୁ ଆସ ତାକୁ ଦେଖିଲ ଇଚ୍ଛା ହେଲା ଏ ଗଲେ
ହଁ। ହଁ ଗଲେ ତ ଦେଖିବା ତାପରେ ଯିବା କଥା ଲେଡିସ୍ ମାନେ ବି ଟିକେ ଟିକେ ଯିବା କ ହଁ ସବୁ ଜାଣିବ ନା ସବୁର ରେଟ୍ ଜାଣିବ।
ସବୁ ରେଟ୍ ଜାଣିଲେ ହିଁ ତମେ ବେଳେ ବେଳେ ଗୋଟେ ଗୋଟେ କୋଉ ଜିନିଷର ଅଫର୍ ଆସୁଛି। କଣ ହୋଉଛି, ଆମର ଜାଣିଛ ସ୍ମାର୍ଟ ବଜାରରେ ଏ ମୁଁ ଟିକେ ଛତୁ ଆଣିବାକୁ ନନାଙ୍କୁ ପଠେଇଥିଲି, ଏ ବୁଟ ଗହମ ଆ ଗହମ ଆଉ ବୁ ବୁଟ ଚୁଡ଼ା ଫୁଡ଼ା ଆଣିବାକୁ। ଗହମ ତ ନଥିଲା ସେ ବୁଟ ଚୁଡ଼ା ହେରିକା ଆଣିଲେ ଭଲ ଜିନିଷ, ଅଟା ବି ଥିଲା। ଖୋଲା ଅଟା ଏକତିରିଶି ଟଙ୍କା ହେଲା ତାପରେ ସିଏ ହଁ ସେଠୁ ମୁଁ କହିଥିଲି ଅଳ୍ପ ଟିକେ ଆଣିବୁ ଦେଖା ଆଗେ ଚାଖିବା କେମିତି ଲାଗୁଛି, ଦେଖିଲା ବେଳକୁ ବଢିଆ ଅଟା। ଆଜି ହେଟୁ ସେ ଅଟା ଦେଢକେଜି ଆଣିଥିଲେ ସରିଗଲା ସେଠୁ ମୁଁ କହିଲି ହୁଁ ଆଜି କହୁଥିଲି ମୁଁ କହିଲି ଟିକେ ଅଟା ଟିକେ ନେଇଆସ ଆଜି ଗଲାବେଳକୁ ନାହିଁ ସେ କହିଲେ ଆଜ୍ଞ ଆମର ବସ୍ତାଟା ଖୋଲା ହଉଛି ତ ସରିଯାଉଛି। ଆମେ କଣ ଜାଣିଥିଲେ ଏକତିରିଶି ଟଙ୍କାର ଅଟା ମିଳୁଛି, ହଁ ଆଜି ଯୋଉ ଯାଇଥିଲେ ଯାଉ ନାହିଁ ସେ ବା କହିଲେ କହିଲେ ବସ୍ତା ଟା ଖୋଲା ହୋଉଛି ତୁ ସରୁଚି ସଇଲା ସାଙ୍ଗ୍ ସାଙ୍ଗ୍, ଆଉ ଡେରି ନା
ତ ମୁଁ ବି ଜାଣିିନଥିଲି ଏକତିରିଶି ଟଙ୍କାର ଅଟା ମିଳୁଛି ଏମତି ଆମ ଏଇ ନର୍ମାଲ ପକେଟେ ଅଟା ଗୋଟା ଯୋଉରା କମ୍ ଦାମକିଆ ଟିକେ, ସେ ଚାଳିଶି ରେ ଯାଉଛି, ନହେଲେ ପଇଁଚାଳିଶ ବାଲା ଆଉ ଟିକେ ଭଲ, ପାଞ୍ଚକେଜିଆ ଗୁରା ବି ସେଇ ଦୁଇଶହ ଦଶ ଦୁଇଶହ କୋଡିଏ ତ ଗଲେ ବୋଲି ଜାଣିଲେ ନା ଜାଣି କି ଶହେ ପଞ୍ଚାବନ ଟଙ୍କାର ଆମର ପାଞ୍ଚ କେଜି ହେଇଯିବ ଆମ ତ ଚଳିବ ସେ ଆମ ଲେବୁଲ ଅନୁସାରେ ଆମକୁ ଭଲ ଲାଗିବ ଆମର ବେଶୀ
ହୁଁ କେବେ କେବେ ସେଥିପାଇଁ ଜାଗ୍ ଗଲେ ସିନା ଜାଣିବ ନହେଲେ ସେ କେମିତି ଜାଣିବ ତମେ ଯାଇଥିଲେ ବୋଲି ସିନା ଜାଣିଲେ। ସେଦିନ ନାଇଁ ଅଟା ରେଟ ଥିଲା।
ହଁ।
ଏଇଥିପାଇଁ କେବେ କେବେ ଯିବା କଥା।
ହଁ ବା ସବୁ ଜିନିଷ ବି ଟଚ୍ ରେ ରହିବା କଥା ନାଇଁ କି। ସବୁ କାମ ଦାମ ସବୁ ଶିଖିବା କ
ସବୁ ପନିପରିବା ବି ଯାଇକି ଟିକେ କ ଆଣିବ। ଆଉ ସବୁ ଜଣଙ୍କ ଉପରେ ଡିଫେଣ୍ଡ କଲେ ବି ସିଏ ଏପଟେ ଅଫିସ ଯିବେ ଘର କାମ କରିବେ ସବୁ କାମ କରିଲା ବେଳକୁ ତାଙ୍କୁ ବି ତ ରେଷ୍ଟ ଦରକାର ନା। ଯିବା କଥା।
ଟ୍ୟୁଶନ୍ ପୁଅ ତ ହଉନି ପୁଅ ହଉନି ଟିଉସନ ଝିଅ ସେ ପୁଅ ଯାଉଥିଲା ଟିଉସନ ଯେ ତିନିଟା ସବଜେକ୍ଟ ତାର ଯେହେତୁ ପ୍ଲସ ଟୁ ସେକେଣ୍ଡିଅର ସାଇନ୍ସ ଟା ତିନି ଟା ସବଜେକ୍ଟ କୁ ସେ କହିଲେ ନେବେ ସାଢେ ଚାରି ହଜାର ସେ ଗୋଟେ ସ ଗଲା ତାପରେ ଦେଖିଲା ସାଢେ ଚାରି ହଜାର କୁ ମାନେ ବର୍ଷୁ
ମାନେ ପାଞ୍ଚ ହଜାର ଧର ପାଞ୍ଚ ହଜାର ଧରିନିଅ ମା କୁ।
ହଁ ବା ଉଁ ଗଲାନ୍ତି ଏମ୍ ହ ତାପରେ ଦେଖିଲା କି ଉୁଁ ଏଇନା ଧର ସେ କଲେଜରୁ ଆଇଲା ତାର ଏଇନା ପଢିବାକୁ ଇଛା ନାହିଁ ସତ କଥା ସେ ଗଲାଣି କେତେବେଳୁ
ହୁଁ।
ଆଠଟା ପଚାଶ ରୁ ଗଲାଣି ଛୁଆଟି ଏଇନା ଆଇଚି ତାର ଏଇନା ପଢିବାକୁ ଇଚ୍ଛା ନାହିଁ। ତ ଟ୍ୟୁସନ ଅଛି ମାନେ ନିଶ୍ଚୟ କାନ୍ଦି କୁନ୍ଦାକି ଯିବ ସେ କହିଲା କି ମୁଁ ତ ପଢି ପାରିବିନି। ପୁଣି ଦୂର ବାଟ ହେଲା ତଥାପି ଗୋଟେ ମାସ କୋଡ଼ିଏ ଦିନ ଗଲା ସାଢ଼େ ଚାରି ହଜାର ଟଙ୍କା ଦେଲୁ ତାପରେ ସେ କହିଲା ମୁଁ ଆଉ ଯିବିନି। ସିଏ ଅବିକା କଣ କରୁଚି ଯୋଉ ପି ଡବ୍ଲ୍ୟୁ ଗୋଟେ ଆମର ଅଛି ହଁ ସେ ନିଜେ ମନା କଲା ସେ କହିଲା ମୁଁ ପି ଡବ୍ଲ୍ୟୁ ରେ ପଢିବି ହେଠୁ ପି ଡବ୍ଲ୍ୟୁ ରେ ବର୍ଷକ ପାଇଁ ସେ ତିନି ହଜାର ଆଠଶହ ବର୍ଷକ ପାଇଁ ଇଏ ମାସକୁ ସାଢେ ଚାରି ହଜାରେ ହଁ।
ବର୍ଷକ ପାଇଁ ସେ ଭଲ ପଢା ହଉଚି ସେଇଠି?
ବହୁତ ବଢିଆ। ବହୁତ ବଢିଆ ଏଇନା ତ କ୍ଲାସ ହଉଚି ଏଇନା ଯଦି ବସନ୍ତା ବି ପାଞ୍ଚଟାରୁ ସାତଟା କିନ୍ତୁ ଯେହେତୁ ସେ ଆସିଛି ସେ ଏଇନା ମାଇଣ୍ଡ ଫ୍ରେସ୍ ହବ। କିନ୍ତୁ ସେଗୁଡା ଫୋନରେ ରହିଯାଉଚି ସେଟାକୁ ସେ ପାଞ୍ଚ ଥର ବୁଝିପାରିବ।
ଓହୋ ମାନେ ସେଟା ମୋବାଇଲ ରେ ହିଁ ଅନଲାଇନ ରେ ହିଁ କରିବାକୁ ପଡୁଛି। କ୍ଲାସ୍ ଟା ଓହୋ ତାଙ୍କ ପାଖକୁ ତାଙ୍କ ପାଖକୁ ଉଁ ମାନେ ପଇସା ଡିପୋଜିଟ କରିଦେଲେ ସେ ତମକୁ ମାସ ପଢେଇବେ ନା ବର୍ଷସ୍ ଆଜି ନେଇଯାଇଚନ୍ତ
ହଁ ହଁ ସେ ଆଗେ ନେଇ ଯାଇଚନ୍ତି। ଅନଲାଇନରେ ମେ କରିକି ପଇସା ନେଇଯାଇଚନ୍ତି ନା କ୍ଲାସ୍ ଆରମ୍ଭରୁ ଆଗରୁ ନେଇଯାଇଚନ୍ତି।
ଓହୋ କ୍ଲାସ ଆରମ୍ଭରୁ ନେଇଯାଉଚନ୍ତି।
ହୁଁ ତାକୁ ମାଡି ବସି କଲା ମୋତେ ମାଡି ବସି ପଠେଇଲେ କିଛି ପ୍ରକୃତରେ ସିଏ ନ
ହଁ ସିଏ ତାଙ୍କର ଯଦି ଇଚ୍ଛା ନହବ ଆମେ ଚାହିଁଲେ କଣ କରି କିଛି।
ସକାଳୁ ବିଲକୁଲ କଲେଜ ଯିବାକୁ ମଙ୍ଗୁ ନଥିଲା। କାନ୍ଦିକି ଉଛନ ହେଲା ମୁଁ ଏ ଏତେ ଜୋରରେ ପାଟି କଲି ମୋ ମୁଣ୍ଡ ବୁଲେଇଲା ଯାହା ହଉ ଗଲା ଏଇନା ଆସିକି ହସି ହସି କିଲି କିଲି ହେଇକି କହୁଚି ମାମା ଆଉ କୋଉ କ୍ଲାସ ଗୋଟେ କହୁଥିଲା ମୁଁ ଧ୍ୟାନ ଦେଇ ଶୁଣିନି କହିଲା ମାମା ସେଇ କ୍ଲାସର ଫାଷ୍ଟ ବିଷୟ ଟା ରିଭିଜନ୍ ହଉଥିଲା ଆଉ ଆମ ଉଁ ଯୋଉ ଆମ ସେକ୍ସନରେ ଯୋଉମାନେ ସବୁ ଭଲ ପିଲା ଯୋଉମାନେ ସବୁ ନାଇଣ୍ଟି ପର୍ସେଣ୍ଟ ଏଭବ ରଖିକି ଯାଇଥିଲେ। କହିଲେ ସେମାନେ ଉତ୍ତର ଦେଲେ ଯୋଡିଏ ଖଣ୍ଡେ ଆଉ ଦଶଟା ଉତ୍ତର ମୁଁ ଦେଲି ଯେ ମତେ ସବୁ ବୋକା ଭଳିଆ ଅନେଇଲେ ଆଉ ମାମ୍ ବି ଯେମିତି ବୋକା ଭଳିଆ ଅନଉଚନ୍ତି। ମୁଁ କଇଲି ଦେଖିଲୁ କେତେ ଖୁସି ଲାଗୁଚି ମୁଁ କଇଲି ମୁଁ ପା ତୋ ପାଇଁ ନାମ୍ କରୁଥିଲି ମୋ ପୁଅ ଆଜି ମନ ଦୁଃଖ କରିକି ଯାଇଚି ପ୍ରଭୁ ତାକୁ ଟିକେ ସାହା ହବ। ମାନେ ସିଏ ମନେ ମନେ ଭାବୁଛି କଣ ମୁଁ ପାରିବିନି। ପାରିବିନି ଆଜିତ ହଁ ତା ତୁ ସେମାନେ ଅଛନ୍ତି ମୁଁ କହିଲେ ଆବେ ତୁ ତୋ ନିଜ ଇଏ ଆଗେ ଶୋ କର ସେମାନେ ଥାଆନ୍ତୁ।
ହୁଁ ସେମାନେ ଥିଲେ କିଛି ନାହିଁ। କିଛି ନାହିଁ ଆମେ ଯଦି ଏବେ ବି ଓହୋ ହୁଁ
କ୍ଲାସଟା କରିକି ଏମିତି ତ ସାଙ୍ଗମାନେ ପଚାରିଲେ ତୁ କେମିତି ଏତେ କଥା ଶିଖିଲୁ ନା ତମେ କ୍ଲାସ୍ କରୁନ ନା ଆମେ ଖାଲି ଅନଉଚୁ। ଆଉ ତମେ ନ ଶୁଣିବ କିଏ କଣ କରିବ ଆଉ ସତ କଥା।
ଶୁଣିଲେ ତମେ ଶୁଣିଆକୁ ତ ପଡିବ ନା ମନ ଦେଇକି ଗୋଟେ ଜିନିଷ।
ଆଉ ସେଇଆ ବା।
ନଦେଲେ ଆଉ ଯେ ନ ଶୁଣିଲେ ଆଉ କେମତି ହବ।
ହଁ ବା।
ମନ ଦେଇକି ଶୁଣିଆକୁ ପଡିବ ଆଉ ଝିଅ ଟିଉସନ୍ ଯାଉଚନ୍ତି?
ଝିଅଟା ଏଠି ଫୋନ ଦେଖୁଛି ଏଇନା ଟିଉସନ୍ ବାହାରିବ ଛଅଟାରେ।
ସେ ପାଖରେ ଯାଉଚନ୍ତି?
ନାଇଁ ଉଁ ଚହଟା ହୁଁ ଦୂର ସାଇକେଲରେ ଯାଉଚି। ଦି କିଲୋମିଟର ଦୂର ହବ।
ଦି କିଲୋମିଟର ଦୂର ହବ।
ହଁ ପା। ଦି କିଲୋମିଟର ଦୂର। ଏଇନା ଯିବ ଆସିବ ଆଠଟା ସାଢେ ସାତଟା। ଯୋଉଦିନ ଛଅଟା ସେଇଦିନ ସାଢେ ସାତଟାରେ ଆସିବ ଦେଢଘଣ୍ଟା। ଉଁ ତାର ଖାଲି ଇଂଲିଶ ଗଣିତ ସେ ପଢଉଛନ୍ତି ଦିନେ ଇଂଲିଶ ଦିନେ ଗଣିତ।
ମ୍ୟାଥ ଆଉ ଇଂଲିଶ୍।
ହଁ।
ତାଙ୍କର ସବୁ ଇଂଲିଶ୍ ରେ ପଢା ହଉଛି ନା ଓଡିଆରେ?
ଓଡ଼ିଆରେ ତାର ସବୁ ଇଂଲିଶ୍। ପୁଅଟାର ଓ ହୋଉ ହୋଉ ରଖୁଚି ଟିକେ ମୁଁ ଟିକେ ଅଇଁଠା ଟା ଉଠେଇଦିଏ ଆଁ ଛୁଆ ଖାଇଥିଲେ ତ।